ହ୍ୟାଲୋ, ହ୍ୟାଲୋ।
ଆଜ୍ଞା ଆଜ୍ଞା ଆପଣଙ୍କୁ ମୋ କଥା ଶୁଣା ଯାଉଅଛି?
ହୁଁ ହୁଁ ହୁଁ ଶୁଣା ଯାଉଛି।
ଆଜ୍ଞା, ତ ଆଜି ଆପଣ କଣ ଖାଇଛନ୍ତି?
ମୁଁ ଆଜି ଖାଇ ଛି ଭାରି ଦହି ବାଇଗଣ ସା ଜା ସାଲାଡ଼, ପାମ୍ପଡ଼, ଆମ୍ବ।
ଆପଣଙ୍କ ମହାବିଦ୍ୟାଳୟ କେବେଠାରୁ ଖୋଲା ହଉଚି କି?
ମୋ ମହାବିଦ୍ୟାଳୟ ଜୁଲାଇ ଆଠେ।
ଆଜ୍ଞା ଆଜ୍ଞା ଆପଣଙ୍କ ମହାବିଦ୍ୟାଳୟ ଟିକେ ଡେରିରେ ଖୋଲା ହଉଚି। କାରଣ ଡେରିରେ ବୋଧେ ବନ୍ଦ ହେଇଥିଲା।
ଆଜ୍ଞା ଆଜ୍ଞା ସେତେବେଳେ ଆପଣଙ୍କର ବନ୍ଦ ବିଦ୍ୟାଳୟରେ ପରୀକ୍ଷା ସରି ଆପଣ ମାନେ ଛୁଟିରେ ଥିବେ ଘରେ। ଆମେ ସେତେବେଳେ ଖରାରେ ହେଁ ପରୀକ୍ଷା ଦେବାକୁ ଯାଉଥିଲୁ।
ଆପଣଙ୍କର ପରୀକ୍ଷାଟି କେମିତି ହେଇଚି?
ପରୀକ୍ଷାଟି ଭଲ ହେଇଛି। ରେଜଲ୍ଟ ବି ବାହାରି ସାରିଚି।
ରେଜଲ୍ଟ ବି ବାହାରି ଗଲାଣି ଆପଣଙ୍କ ପରୀକ୍ଷା ହେଇକି?
ହୁଁ ଆମର ପରୀକ୍ଷାର ଆଠ ଦିନ ପରେ ରେଜଲ୍ଟ ବାହାରିଯାଏ।
ଆଜ୍ଞା, ଆଜ୍ଞା ଆପଣଙ୍କର ସେ ସେକେଣ୍ଡ ସେମିଷ୍ଟାର ହେଇଥିଲାନା? ଆଜ୍ଞା ଆଉ ତାହେଲେ କେତେ ସିଜିପି ରହିଲା?
ସେଭେନ ପଏଣ୍ଟ ଅ ସମଥିଙ୍ଗି।
ଆଜ୍ଞା ଆଜ୍ଞା ଆପଣ ତ ବହୁତ ଭଲ ସି ଜି ପି ଏ ରଖିଛନ୍ତି। ଆପଣଙ୍କ ପାଇଁ ତ ଆମର ତ ଆପଣଙ୍କର ଘର ଲୋକ ବହୁତ ଗର୍ବିତ ଥିବେ ଆଉ ମୁଁ ମଧ୍ୟ ବହୁତ ଗର୍ବ ଅନୁଭବ କରୁଛି ଯେହେତୁ ଆପଣ ମୋର ମହିଳା ମିତ୍ର ଆଉ ଏତେ ଭଲ ମାର୍କ ରଖିଛନ୍ତି ତ ସେଥିପାଇଁ ତ ମୁଁ ଗର୍ବ ଅନୁଭବ କରିବା କଥା ହିଁ।
ଆପଣ କୁହନ୍ତୁ ଆପଣଙ୍କର ରେଜଲ୍ଟ କେବେ ବାହାରିବ ପରୀକ୍ଷା ଫ
ଆଜ୍ଞା ଆଜ୍ଞା ଆଜ୍ଞା ମୋର ଆର ମାସରେ ବାହାରିବ ବୋଲି ଅଛି। କେଜାଣି ଦେଖାଯାଉ କେବେ ବାହାରୁଅଛି ଆପଣ ଯୋଉ ଆପଣ ଯେଉ ପାଠ ପଢୁଛନ୍ତି ଆପଣ କଣ ଗୋଟିଏ ରାତି ପୂର୍ବରୁ ପଢୁଛନ୍ତି। ନା ଯେମିତି ଆମେ କୋଚିଂ ସମୟରେ ପଢୁ
ନା ନା ସେମିତି ନାଇଁ ଗୋଟେ ରାତି ପୂର୍ବରୁ ପାଠ ପଢା ହବ ଯାହା ଲେଖା ହବା କଥା ଲେଖା ହବ।
ଆଜ୍ଞା ଆଜ୍ଞା ଆପଣ ଏବେ ବି ଆପଣ ତାହେଲେ ଏବେ ସେୟା କରୁଛନ୍ତି। ଆମ୍ଭେ ବି ଆମ୍ଭେ ମାନେ ଆମ୍ଭେ ମାନେ ସେତେବେଳେ ବୋଧେ ଟିକେ କମ ଚାଲା ଥିଲେ ସେଥିପାଇଁ ଆମର ଏ ବର୍ଷ ଯାକ ପଢିକି। ଏ କେତେ ପ୍ଲ ଯୁକ୍ତ ଦୁଇ ଏକ୍ସାମ ଦେଲେ ପରୀକ୍ଷା ଦେଲେ।
ହୁଁ
ଆଜ୍ଞା ଆଜ୍ଞା କିନ୍ତୁ ଯୁ ଗୋଟିଏ ଦିନ ପୂର୍ବରୁ ପଢିକି ଆମେ ଅଧିକା ମାର୍କ ରଖି ଦେଉଛୁ ଏବେ ଠିକ କଥା ଠିକ କହିଲି ନା ଆପଣଙ୍କୁ
ହୁଁ ହୁଁ ହୁଁ।
ଆଜ୍ଞା ଆଜ୍ଞା ମୋର ବି ସେଇଆ ହିଁ ହଉଛି।
ବୁଦ୍ଧି ହେଇଯାଇଛି ବୋଧେ ଆମ ମାନଙ୍କର ଗୋଟେ ଦିନ ପୂର୍ବରୁ ପାଠ ପଢିକି ବି ଆମେ ଏକ୍ଜାମ ଦଉଚେ।
ଆଜ୍ଞା ଆଜ୍ଞା ଚାରିଟା ଆଜ୍ଞା ଚାରିଟା ୟୁନିଟ ଗୋଟେ ଦିନ ସାରି ଦଉଚେ।
ହୁଁ।
ହନ୍ତୁ ଆପଣଙ୍କୁ ବି ଆଜ୍ଞା ଆଜ୍ଞା ଆପଣଙ୍କର ବି ଚାରିଟା ୟୁନିଟ୍ ନା?
ଆମର ପାଞ୍ଚଟା ୟୁନିଟ ଚାରିଟା ନୁହଁ।
ଓହୋ ସବୁ ବିଷୟରେ ପାଞ୍ଚ
ପାଞ୍ଚ ପାଞ୍ଚଟା ୟୁନିଟ୍ ହଁ।
ଆଜ୍ଞା ଆପଣଙ୍କର ତ ଗୋଟେ ଏକ୍ସଟ୍ରା ପୁଣି ଆପଣ ତ ମହାନ ଆମର ତ ଚାରି ଚାରିଟା ୟୁନିଟ୍ ମାତ୍ର।
ହୁଁ ହୁଁ।
ଆପଣ ତାହେଲେ ଯାହା ହଉ ଏ ସୋ ଆପଣ ଭବିଷ୍ୟତରେ ଜଣେ ଭଲ ପଢାଳି ହେଇକି ଭଲ ଜଣେ ଯନ୍ତ୍ରକାରୀ ହେବେ ତା ଆମର ଆଶା।
ସେଇଟା ମୋର ବି ଆସା ଭରସା କିନ୍ତୁ ଭବିଷ୍ୟତରେ କଣ ହବି ହେବି ମୁଁ ସେଇଟା ଦେଖାଯିବ ଭବିଷ୍ୟତରେ।
ଆଜ୍ଞା ଆଜ୍ଞା ଆପଣ ନିଶ୍ଚିନ୍ତ ଭବିଷ୍ୟତରେ ଭଲ ଜାଗାରେ ପହଞ୍ଚିବେ ସେଇଟା ଆମ ସମସ୍ତଙ୍କର ଆଶା ଓ ବିଶ୍ଵାସ ଆପଣ ପହଞ୍ଚିବେ ମୁଁ ପହଞ୍ଚିବି ସମସ୍ତେ ପହଞ୍ଚିବେ ଦିନେ ନା ଦିନେ ତ ପହଞ୍ଚିବାକୁ ହିଁ ପଡିବ।
ହଁ ହଁ ହଁ ନିଶ୍ଚିନ୍ତ ନିଶ୍ଚିନ୍ତ।
ଆଉ ଆପଣଙ୍କର ମହିଳା ମିତ୍ର ସିଏ ଏବେ ଭଲ ଅଛନ୍ତି ନା ତାଙ୍କ ଦେହ ପୁଣି ସେମିତି ଅଛି ସକାଳେ ତ ତାଙ୍କୁ ମୁଁ ଯୋଗାଯୋଗ କରିଥିଲି। କିନ୍ତୁ ସିଏ ଟିକେ କହୁଥିଲେ ମତେ ଟିକେ ଥଣ୍ଡା ଲାଗିଯାଇଛି ଏବେ ତାଙ୍କର ଅବସ୍ ସେ ସୁଧାର ନା କଣ ଅଛି।
ସେଇ କଥା ତ ମୁଁ କହିପାରିବିନି କାରଣ ମୋର ତାଙ୍କର ସହ ଯୋଗାଯୋଗ ହେଇନାହିଁ ଆଜି।
ଆଜ୍ଞା।
ହୁଁ।
ଆଜ୍ଞା ଆଜ୍ଞା ସିଏ ତାଙ୍କ ସହିତ ମୋର ଯୋଗାଯୋଗ ହେଇପାରି ନଥାନ୍ତା ମତେ ଲାଗୁଥିଲା। କାରଣ ମୁଁ ଯେତେବେଳେ ତାଙ୍କୁ ଯୋଗାଯୋଗ କରିଥିଲି ତାଙ୍କର ମାତାଶ୍ରୀ ସେ କଲଟିିକୁ ଉଠେଇଲେ। ଆଉ ମତେ କହିବେ ମୋ ସହିତ କଥା ହଉଛନ୍ତି ତାଙ୍କ ମାତାଶ୍ରୀ କିନ୍ତୁ ମୁଁ ତାଙ୍କୁ ତୁ ତା କରିକି କହୁଛି ଆରେ କଣ ଆପଣ କଲ୍ ଉଠଉନାହାନ୍ତି ଏମିତି କରିକି କହୁଛି। ତାପରେ କିଛି ସମୟ ପରେ ମତେ ଲାଗିଲା। କି ନାଇଁ ନାଇଁ ମୁଁ ଯୋଉ ଲୋକ ସହିତ କଥା ହେବାକୁ ଚାହୁଁଥିଲି ଇଏ ସେଇ ଲୋକ ନୁହନ୍ତି। ତା ଉପରେ ମୁଁ ଭାବିଲି କି ଅ ତାପରେ ଯେତେବେଳେ ମା ତାଙ୍କ ମା ତାଶ୍ରୀ ମାନେ ଯିଏକି ମୋର ଆଣ୍ଟି ହେବେ ସିଏ କହିଲେ କି ଆଉ ଝିଅ ଛାତ ଉପରୁ ଯାଇଚି ସେତେବେଳେ ମୁଁ ହ ଉଁ ଭାବିଲି କି ରିଅଲାଇଜ୍ କଲି ଯେ ମୁଁ କେ କେତେ ବଡ ଭୁଲ କରି ସାରିଲାଣି କେତେ କଣ କହିସାରିଲାଣି ତା ଭିତରେ। କେତେ କଣ କହିବି ସାରିଲେଣି ତା ଭିତରେ? ତାପରେ ମୁଁ ଆଣ୍ଟିଙ୍କୁ ମୋର ନିବେଦନ ପୂର୍ବକ କ୍ଷମା ମାଗିଲି। ଆନ ଣ୍ଟି ମୁଁ ଆପଣଙ୍କୁ ଜାଣିପାରିଲି ନାହିଁ। ଆଉ ଆପଣଙ୍କର ଭଗିନୀ ଯେତେବେଳେ ଆସିବେ ଛାତ ଉପରୁ ଲୁଗେ ଶୁଖେଇ ତାହେଲେ ଆପଣ ମତେ ତାଙ୍କୁ ଅ ସହିତ ଯୋଗାଯୋଗ କରାଇଦେବେ। ତାପରେ ଶୀଘ୍ର ଶୀଘ୍ର ଆଣ୍ଟି କଣ କହିଲେ ନା ତାଙ୍କର ଭଗିନୀଙ୍କୁ ନାମ ଧରିକି ଡାକିଲେ ସାକ୍ଷୀ ସାକ୍ଷୀ ଏ ସାକ୍ଷୀ ହଁ ଫିର୍ ସାକ୍ଷୀ ଆସି ମୋ ସହିତ ଯୋଗାଯୋଗ କଲେ।
ଆଚ୍ଛା ଆଚ୍ଛା ହୁଁ ହୁଁ।
ତାପରେ ସାକ୍ଷୀ ଆସି ମତେ କହୁଛନ୍ତି ତୁମେ କଣ ମୋର ମାମା ଙ୍କୁ ମାତାଶ୍ରୀ ଙ୍କୁ କହିସାରିଲାଣି କି ଇଏ କଲେଜ ଯାଉନି ବୋଲି କିନ୍ତୁ ମୁଁ କହିଲି ନାଇଁ ନାଇଁ ମୁଁ ସେମିତି କହୁନଥିଲି। ମୁଁ କହୁଥିଲି କି ଆପଣ ଯଦି କଲେଜ ନ ଯିବେ ତାହେଲେ ମୁଁ ବି ଯିବାକୁ ଗମନ କରିବାକୁ ଇଚ୍ଛୁକ ହେବିନି। ତାପରେ ଅ ମୋର ସେଇ ମହିଳା ମିତ୍ର ଜଣଙ୍କ କହିଲେ କି ଆଉ ପ୍ରିୟ ଦର୍ଶିନୀ ବୋଲି ଜଣେ ଅଛନ୍ତି ସିଏ ଯାଉଛନ୍ତି। କିନ୍ତୁ କିନ୍ତୁ ମୁଁ ମୁଁ କହିଲି କି ନାଇଁ ନାଇଁ ଆପଣ ଯଦି ଯିବେ ତାହେଲେ ମୁଁ ଯିବି ନହେଲେ ନାଇଁ ଯିବି ନାହିଁ ତ ଆମେ ଦୁଇ ଜଣ ଘରେ ବସି ପଡିଲୁ।
ଓହୋ ହୋ ହୋ ହଁ ବହୁଳ ପ୍ରେମ ଅଛି ଆପଣ ଦୁଇ ଜଣଙ୍କ ଭିତରେ।
କିନ୍ତୁ ଏ ଟାଇମ୍ ମ ତେ ମୋର ପ୍ରେମ ଅଛି ତାଙ୍କ ପ୍ରତି କାରଣ ମୁଁ ନ ଗଲେ ସିଏ କିନ୍ତୁ ଯାଉଛନ୍ତି କିନ୍ତୁ ସିଏ ନ ମୁଁ ଯାଉନାହିଁ।
ଓହହୋ ଆଚ୍ଛା ଆଚ୍ଛା ହଁ।
ଆଜ୍ଞା ଆଉ ସି ମୁଁ ଗଲା ମାତ୍ରେ ତା ଙ୍କୁ କାଳନ୍ଦୀ ସାର୍ ପୁରେଇ ଦଉନି ତ ଇଏ ଚାଲିଛି ଆଉ ସେ ଥିପାଇଁ ସେ ଟିକେ ମୋ ଠାରୁ ବଞ୍ଚି ବଞ୍ଚି ଅ ଛନ୍ତି କହୁଛନ୍ତି ଇଏ ଗୋଟେ ଆସିଲା ମାତ୍ରେ କାଳନ୍ଦି ସାର୍ ପୁରେଇ ଦଉନି ଆଉ ମୁଁ ଆକୁ ଡାକିବିନି।
ଆଚ୍ଛା ଆଛା। ହଁ ସ ଟିକେ ପାଠ ପଢା ପିଲା ନା ଦେଶର ଭବିଷ୍ୟତ।
ଆଜ୍ଞା ଆଜ୍ଞା ମୋର ତ ସବୁବେଳେ ମସ୍ତି ଚାଲିଥାଏ ନା ତ ସେଥିପାଇଁ ମୁଁ ମସ୍ତି କରିବାରେ ପଳାଉଛି। ସିଏ ପାଠ ପଢୁଛନ୍ତି ଆଉ ଯେହେତୁ ସେ ମୋ ସଙ୍ଗ ତ୍ର ରହିଲେଣି ଯେହେତୁ ସେ ମୋ ସଙ୍ଗତ୍ର ରେ ରହିଲେଣି ଏବେ ସିଏ ବି ପାଠ ସାଠ ଭୁଲି ସାରିଲେଣି।
ହଁ ଭୁଲିକି ଜୀବନ କୁ ଉପଭୋଗ କରୁଛନ୍ତି।
ଆଜ୍ଞା ଆଜ୍ଞା ନାଇଁ ସେ ଉପଭୋଗ ବି କରୁନାହାନ୍ତି ଏବେ ଖାଲି ସେ ଘରେ ଶୋଉଛନ୍ତି।
ଆଛା ହଁ ସେ
ଆଜ୍ଞା ଆଜ୍ଞା ଆପଣ ବିଶ୍ଵାସ କରିବେନି ଏଇ ଯୋଉ ରଜ ଛୁଟି ହେଲା। ଭିତରେ ମୁଁ ତାଙ୍କୁ କେତେ ଥର ନିବେଦନ କରିଛି ଆପଣ ଆସନ୍ତୁ ଆମେ ଟିକେ ଆଟଲିଷ୍ଟ ଖାଲି ଏଇ ପାର୍କ ତ ଯିବା କିନ୍ତୁ ନାଇଁ। ସେଇ ଉଦ୍ୟାନ ଯିବା ପାଇଁ ବି ତାଙ୍କ ପାଖରେ ସମୟ ନାହିଁ ସେ ଘରେ ଶୋଇବା ପାଇଁ ସମୟ ନାହିଁ କି ଉଦ୍ୟାନ ଯିବା ପାଇଁ ବି ସମୟ ନାହିଁ ସେ ଖାଲି ସେ ଘରେ ହିଁ ରହିଲେ। ତାପରେ ସେ ଯେବେ ବି ମତେ ଏବେ କୁଆଡେ କହୁଛନ୍ତି ମୁଁ କହୁଛି ଆପଣ ସିନା ଘରୁ ବାହାରିଲେ। ଦୁନିଆ ଟା ଦେଖିବେ ଆଉ ଯିବେ କୁଆଡେ ଆପଣ ତ ଖାଲି ଘରେ ଶୋଇବେ ଆଉ। ସେଥିପାଇଁ ସେ ମୋ ଠାରୁ ଏବେ ଟିକେ ଚିଡି ଯାଉଛନ୍ତି।
ଆଚ୍ଛା ଆଛା ହଁ ହଁ।
ଆଜ୍ଞା ସିଏ ଏବେ ଯେବେ ବି ଯୁଆଡେ କହୁଛନ୍ତି ମୁଁ କହୁଛି ଆପଣ ଆ ଘରୁ ବାହାରି କି ଆସନ୍ତୁ ତାପରେ ମୁଁ ଆପଣଙ୍କୁ ନେଇକି ଯିବି। ତାଙ୍କୁ ଘରୁ ବାହାର କରି ତାଙ୍କୁ ଘରୁ ବାହାର କରିବା ବହୁତ କଷ୍ଟ। କାରଣ ସେ ସବୁବେଳେ ଘରେ ଭିତରେ ରହିକି ପୁରା ଘରା ଆଳୁ।
ସେ ସେ ଏବେ ଆଇସୋଲେସନରେ ରହିବାକୁ ପସନ୍ଦ କରୁଛନ୍ତି।
ଆଜ୍ଞା ଆଜ୍ଞା ସେ ପ୍ରଥମରୁ ଆଇସୋଲେସନ ରେ ଥିଲେ ବୋଧେ କାରଣ ତାଙ୍କୁ ବହୁତ ଏକାଗ୍ର ବହୁତ ଭଲ ଲାଗୁଛି ଏକା ତାଙ୍କୁ ବହୁତ ଭଲ ଲାଗୁଛି କାହା ସହିତ କଥା ହେବା। ତାଙ୍କୁ ଜମା ବି ପସନ୍ଦ ନୁହଁ। ତାଙ୍କୁ ଖାଲି ମୁଁ ଭିଡି ଭିଡି କଥା କରାଏ, ଆରେ କଥା ହୋଉନ କଥା ହୋଉନ ନାଇଁ ନାଇଁ ମୋର ଇଚ୍ଛା ନାହିଁ। ସେ ଏମିତି ଟିକେ ଲାଜକୁଡି ଲତା ସେ ଟିକେ କଥା ହେଉନାହାନ୍ତି ଆଉ।
ଆଚ୍ଛା ଆଚ୍ଛା ହଁଁ ହଁ।
ଆଜ୍ଞା ଆଉ ଆପଣ ତାହେଲେ ଆଜି ତାଙ୍କ ସହି ତ ଯୋଗାଯୋଗ ସମ୍ପର୍କରେ ଆସିନାହାନ୍ତି।
ନା ନା ଆଜି ତା ସହ ମୋର ଯୋଗାଯୋଗ ହେଇନାହିଁ। ଭାବୁଛି ଟିକେ ରାତ୍ର ସମୟରେ ତା ସହ ଯୋଗାଯୋଗ କରି କଥା ହେବି। ଦେଖାଯାଉ ସେତେବେଳେ ସିଏ ନିଦ୍ରା ଅବସ୍ଥାରେ ଅଛନ୍ତି କି ଜାଗ୍ରତ ଅବସ୍ଥାରେ ଅଛନ୍ତି।
ଆଜ୍ଞା ଆଜ୍ଞା ସିଏ ତ ଆଜି କଣ ଦିନଯାକ ମତେ ଜମା ବି ଯୋଗାଯୋଗ କରିନାହାନ୍ତି।
ହୁଁ
କେଜାଣି ତାଙ୍କର କଣ ହେଇଛି ତାଙ୍କୁ ତ ଥଣ୍ଡା ଲାଗୁଥିଲା ନା ତ ଆଉ ଆଉ କିଛି ଅଧିକା କିଛି ନହେଇ ଯାଇଥାଉ। ଆପଣ ଗୋଟେ କଥା ଆପଣ ଗୋଟେ କଥା ଜାଣିଛନ୍ତି ମୋ ସାମ୍ନା ଘର ଗୋଟେ ଆଣ୍ଟି ଟେ ଅଛତି ହେଲା। ସିଏ ନା ସିଏ ମତେ ପୁରା ଏବେ ବଲବଲ କରିକି ଅନେଇଛନ୍ତି କାରଣ ପାଗଳ ଭଳିଆ ଗପୁଛି। ଯେହେତୁ ମୋର ଯେହେ ମୋର ମାତାଶ୍ରୀ ଘରେ ନାହାନ୍ତି, ସେ ଭାବୁଥିବେ ପିଲାଟା ବୋଧେ ଆଉ କିଛି କାମ କରୁଛି। ଆପଣ ବୁଝିପାରୁଥିବେ।
ହଁ ହଁ ହଁ ମୁଁ ବଝିପାରୁିଛି।
ସିଏ ଭାବୁଥିବେ କି ଆପଣ ଆପଣଙ୍କ ପୁରୁଷ ମି ମିତ୍ରଙ୍କ ସହ ହଁ ପୁରୁଷ ମିତ୍ରଙ୍କ ସହ
ବାରାଳାପ କରୁଛି। ଆଜ୍ଞା ଆଜ୍ଞା ଠିକ୍ କଥା କହିଲେ ମତେ ଲାଗୁଛି ଏବେ ସମସ୍ତେ ମତେ ସନ୍ଦେହ ଇଏ କରୁଛନ୍ତି ଯେହେତୁ ମୋ ବାହାରେ ତ ସମସ୍ତେ ମତେ ଯିବା ଆସିବାବେଳେ ଦେଖୁଛନ୍ତି ସେମାନେ ଗଲାବେଳେ ବି ଗପୁଥାଏ ଆସିଲାବେଳେ ବି ମୁଁ ଗପୁଥାଏ, ତାମାନେ ସେ ମୁଁ ଭାବୁଥିବେ କଣ ସେ କଥା ବୁଝିପାରୁନି। କିନ୍ତୁ ସେମାନଙ୍କ ଭାବନାରେ ମତେ କିଛି ଫର ପଡୁନି କାରଣ ମୁଁ ମୋର ମାତାଶ୍ରୀଙ୍କୁ ସବୁ ଜଣେଇକି କରୁଛି।
ହୁଁ
ସିଏ ମତେ ଏମିତି ଅନେଇଛନ୍ତି ମତେ ବହୁତ ଲାଜ ଲାଗୁଅଛି ସେଥିପାଇଁ ମୁଁ ଭିତରକୁ ଚାଲି ଆସିଲି। ସେଥିପାଇଁ ମୋ ଭଏସ୍ ଟା ଟିକେ ହାଉଲିଙ୍ଗ ହାଉଲିଙ୍ଗ ଶୁଭା ହଉଯିବ କାରଣ ମୁଁ ସିଢି ତଳେ ବସିଯାଇଛି ଆସିକି। ହ
ଆଚ୍ଛା ଆଚ୍ଛା ହୁଁ ହୁଁ।
ମନେ ସେ ଏମିତି ଗୋଟେ ଚାହାଣୀ ଦେଲେ, ସେ ଚାହାଣୀରେ ମୁଁ ପୁରା ବିମୋହି ତ ହେଇକି ମତେ ଏତେ ଲଜ୍ଜା ଶୀଳ ଲାଗିଲା ମୁଁ ଆସି ଭିତରେ।
ବାଙ୍କଚାହାଣୀ।
ଆଜ୍ଞା ଆଜ୍ଞା ପୁରା ପୁଣି ଝାଡୁ ଧରିକି ଚାହିଁଥିଲେ।
ଆଉ କିଛି ସମୟ ପରେ ପ୍ରହାର ହେଇଥାନ୍ତା ବୋଧେ।
ନାଇଁ ନାଇଁ ସିଏ ବାଲକୁନିରେ ଅଛନ୍ତି, ମୁଁ ତଳେ ଅଛି ସିଏ କଣ ମତେ ମାରିପାରିବେ। ହଉ ମୁଁ ଆପଣଙ୍କୁ କିଛି ସମୟ ପରେ ଯୋଗାଯୋଗ କରୁଅଛି ରଖୁଚି।
ହଁ ହଁ ଧନ୍ୟବାଦ ଧନ୍ୟବାଦ।
ଧନ୍ୟବାଦ।